ହ୍ୟାଲୋ।
ହାଲୋ।
ହ୍ୟାଲୋ କଁ ହଁ ଶୁଭ ସକ ସନ୍ଧ୍ୟା। କଁ କରୁଚୁ?
ହଁ
ଶୋଇଛି
ଶୋଇଚ କାହିଁକି? ତଳେ ତକିଆ ମାଡ଼ିକି ଶୋଇ କଡ।
ତକିଆ ଆଣି ଵି ହରି ନା ମାନେ ତକିଆ ମାନେ ତକିଆ ଟା ମାଡିବା ପାଇଁ କେହି ନାହାନ୍ତି।
ଆଉ ଭାଇ ଗାଡି ଆସିବ
ଆସିବା ହୁଁ ବୁଲିବାକୁ ଯିବା ଆଉ।
ଓହୋ କୁଆଡେ ଯିବ ଅ
ଯିବା ବୁଲିବାକୁ ଗାଁ କୁ।
କୁଆଡେ କୁହ? ଯିବା ବୁଲି ଆକୁ ଖାଲି ତୋ ନାଁ
ଆଉ ଖାଇ ସାଇ ଲୁଣି। କଁ ଖାଇଚୁ?
ବାଆତ।
ଭାତ।
ହୁଁ।
ଅହ ଆଉ ଘରେ ସମସ୍ତେ ଅଛନ୍ତି?
ନା ଆଉ ଘରେ କେହି ନାହାନ୍ତି।
ଓହୋ ଏକୁଟିଆ ରାଜ କରୁଚୁ ଆଉ ।
ହଁ । ଓ ବୋଉଲ।
ଆଉ । ଆଉ ରଜର କୁଆଡେ ଯାଇଥିଲୁ ବୁଲିବା ପାଇଁ, ନା କୁଆଡେ ଯାଇନୁ? ହାଲୋ । ହାଲୋ । ହାଲୋ । ହାଲୋ । ହାଲୋ ହାଲୋ ।
ହଁ ହାଲୋ ।
ରଜରେ କୁଆଡେ ଯାଇଥିଲୁ ବୁଲିବା ପାଇଁ?
ହ ଗଲି । ରଜରେ ଯାଇଥିଲି ବୁଲିବାକୁ, ମୁଁ କହିଲି ମୋ ଝିଅ ଯେସି କମ୍ପାନୀକୁ ନା । ସେଇଠୁ କହୁଥିଲି ତମ ନମ୍ବର କଣ ରିଚାର୍ଜ ନାହିଁ?
ମୋ ନମ୍ବରରେ ରିଚ୍ ମୋ ନମ୍ ମୋରୋ ମନରେ ରିଚାର୍ଜ ନାହିଁ ।
ଆଉ
ରିଚାର୍ଜ ଗୋଟେ କର୍ଦୁନା?
ରିଚାର୍ଜ ନାହିଁ ପା ତମର କଣ ଆମେ ସିମ ବି ତମେ କାଟିଦବୁ ଯଦି ରିଚାର୍ଜ ନ କରିବ।
ନା ନା ରିଚାର୍ଜ ଗୋଟେ କରିଦିଅ ତମେ ।
ଆମେ କଣ କରିବୁ ତମେ ସିମ ଚଲେଇବ ଆମେ କରିବୁ ରିଚାଜ।
ଆଉ ମୋର ରିଚାର୍ଜ ନହେଲା ବେଳ ତମ ଯଦି ଏତେ ଉଠୁଛି ତାହେଲେ ତମେ କର ।
ନାଇଁ ନାଇଁ ଆପଣ ସେମିତି ଉଠା ଉଠି ନୁହଁ ଆମର ଏଠି ଉଠା ପକା ସବୁ ହୁଏ। ତମର ସିମରେ ରିଚାର୍ଜ ନାହିଁ ମାନେ ଆମେ ସିମ କାଟିଦବୁ ।
ହୁଁ ।
ରିଚାର୍ଜ ଜଲଦୀପକା ।
ହଁ ଡିଲର ପା ଚାଉଳ ଦେଇନି ।
କଣ ପାଇଁ?
କାହିଁକିନା ଡିଲର ଗାଡି ଆସିନି । ହାଲୋ । ହାଲୋ ହାଲୋ। ହାଲୋ । ଆଉ କଣ ଖବର କହ? ଭଲ ନା ସବୁ। ହାଲୋ।